ହାଲୋ।
ନମସ୍କାର।
ନମସ୍କାର ଆଉ କଣ କରୁଚନ୍ତି? ଜୟେ ଜଗନ୍ନାଥ କଣ କରୁଚନ୍ତି?
ମୁଁ ଏବେ ମୋବାଇଲ ଟିପୁଚି।
ଆଉ ଆଜି କଣ ଖାଇଥିଲେ?
ମୁଁ ଆଜି ଚକୁଳି ଆଉ ଚିନି ଖାଇଚି। ତମେ?
ହୋଉ ଭଲ ଖାଇବା ଖାଇଚନ୍ତି ସକାଳୁ ଆଉ।
କଣ ଚକୁଳି ଚିନି ଭଲ ଖାଇବା?
କଣ କହିଲେ?
ଚକୁଲି ଚିନି ଖାଇଚି କଣ ଭଲ ଖାଇବା?
ଆଉ ଚକୁଳି ଚିନି ସକୁଳି ଟା ପା ସବୁଠାରୁ ଭଲ ଖାଦ୍ୟ ଆଉ କଣ ଦରକାର ତା ଦିଅର
ହେଁ।
ବୁଝିଲେ କି ନାଇଁ।
ହଁ।
ହ୍ୟାଲୋ।
କଣ କହୁନା।
ଚକୁଳି ଟା ଚକୁଳି ଟା କଣ ଖରାପ ଖାଦ୍ୟ। ମୋତେ କୁହନ୍ତୁ।
ନୁହେଁ ଚକୁଳି ଭଲ ଖାଦ୍ୟ। ସେମିତି ବି ଖରାପ ଖାଦ୍ୟ ନୁହେଁ। ଏ ସେଟା ଆମର ଓଡିଆରେ ଓଡିଆ ପରମ୍ପରାର ଏକ ମଧ୍ୟ ଖାଦ୍ୟ।
ହଁ ମୁଁ ତ ଆଜି ଖାଇଛି ଛତୁଆ। ଖାଇଛି ଟିକେ ଆଉ ଚା ବିସ୍କିଟ ଆଉ। ମା ରୁଟି ଭଜା କ। ଥିଲେ ମୁଁ କହିଲି ନା ମା ମୁଁ ରୁଟି ଭଜା ଖାଇବିନି। ଚକୁଳି ଖାଇବି ନା ଯୋଉ ଖାଇଦେବି ଛତୁଆ ଆଉ।
ଓ ହୋ।
ଚକୁଳି ମାନେ ବିରି ଚକୁଳି ନା।
ନାଇଁ ବିିରି ଚକୁ ବିିରି ଚକୁଳି।
ହଁ କଣ କହୁଥିଲେ କହୁନାହାନ୍ତି।
କଣ କହିଲ।
ହଁ କଣ କୁ କହୁଥିଲେ ବା କୁହନ୍ତୁ।
ମୁଁ କହିଲି ଚକୁଲ ପିଠା କେମିତି ପ୍ରସ୍ତୁତ ହୁଏ କହିପାରିବ?
ହଁ କହିପାରିବି।
କହିଲା ଦେଖି?
ଆମର ବିରି ଆଉ ଅରୁଆ ଚାଉଳକୁ ପାଣିରେ ପ୍ରଥମେ ଭେଦାଯାଏ। ସେଟା ଟିକେ ଭେଦି ଗଲା ପରେ ତାକୁ ଆମେ ତାକୁ ବାଟି ଥାଉ ଶିଳରେ ବାଟିକି ତାକୁ ଗୋଟେ ହ ଗ୍ରାଇଣ୍ଡର ତ ଆମର ହଉଛି ଆମେ ହଉଛେ ଯେତେ ଯାହା ହେଲେ ଦେଶୀ ଲୋକ ଆମେ ଓଡି ଆ ଲୋକ। ସବୁ ଗ୍ରାଇଣ୍ଡର ରେ କରିବା ଟା କଣ ଠିକ କି ଶିଳରେ ଯେମିତି ଆମକୁ ସ୍ଵାଦ ଲାଗିବ ଗ୍ରାଇଣ୍ଡର ରେ କଣ ସେମିତି ଆପଣ ଗୋଟେ ମସଲା ଥରେ ଶିଳରେ ବାଟିକି ଦେଖନ୍ତୁ। ଆଉ ମସଲା ଟା ଗ୍ରାଇଣ୍ଡରରେ ବାଟିକି ଦେଖନ୍ତୁ ତାହାର ଯେମିତି ଟେଷ୍ଟ ଟା ରହିବ ଶିଳ ବଟାର କିନ୍ତୁ ଗ୍ରାଇଣ୍ଡର ବଟାରେ ରହିବନି।
ହଁ।
ମୁଁ ସେଇଟା ଠିକ କହିଲି ନା ଭୁଲ କହିଲି କୁହନ୍ତୁ ଆପଣ। ଆମେ ଶିଳରେ ତାକୁ ବାଟିଲା ପରେ ତାକୁ କଣ କରିବା ନା ହଉଛି ଗୋଟେ ଜାଗାରେ ରଖିକି ଲୁଣ ପକାଏକି ତାକୁ କିଛି ସମୟ ଟିକ ଫିଲା ପରେ ଆମେ ତାକୁ ଓ ହଉଛି ତାୱା ବସେଇକି ତା ଦେହରେ ତେଲ ପକେଇକି ପିଠାଟିକୁ ପ୍ରସ୍ତୁତ କରିବା।
ଚକୁଲି ସାଙ୍ଗରେ ତମକୁ କଣ ଲଗେଇି ଖାଇବାକୁ ଭଲ ଲାଗେ ବେଶୀ?
ଚକୁଳି ସହିତ ତ ହଉଚ କ୍ଷୀର ଆଉ ଘୁ କୁନି ଟା ମତେ ବହୁତ ଭଲ ଲାଗେ।
କ୍ଷୀର
ହଁ।
କୋଉ କ୍ଷୀର ମାନେ
ଗାଈ କ୍ଷୀର ଗାଈ କ୍ଷୀର ଛେଳି କ୍ଷୀର କିଏ ଖା ଛେଳିକ୍ଷୀର କିଏ ଖାଆନ୍ତି ମୁଁ ତ ଖାଇନି।
ଛେଳି କ୍ଷୀର ଖାଆନ୍ତିନି ନା ମୁଁ ଖାଇଏନି ଛଳି କ୍ଷୀର ମୁଁ ତ କ୍ଷୀର ଖାଇନି ଆଉ ଛେରି ଖିର ମୁଁ ଏି ତମ ଆଡେ ଖାଆନ୍ତି ନା କଣ।
ନାଇଁ ନାଇଁ ଆମ ଆଡେ ଖାଆନ୍ତିନି। ତମ ଆଡେ ଖାଆନ୍ତି ବୋଧ ଆପଣ ସେଇ ନେଇ ପଚାରୁଛନ୍ତି ଆଉ।
ଛେଳି ମାଂସ ତ ଖାଉଛନ୍ତି ମୁଁ ଭାବିଲି କାଲେ ତମେ ଛେଳି କ୍ଷୀର ଖାଉଥିବ।
ନାଇଁ ନାଇଁ ଛେଳି କ୍ଷୀର କେହି ଖାଆନ୍ତିନି ଛେଳି କ୍ଷୀର ଟା ହଉଛି ଆଇଁଷିଆ ବହୁତ। ହ
ତମେ ଖାଇଛ ନହେଲେ କେମିତି କ
ନା ନା ଲୋକ କୁହନ୍ତି ଶୁଣିଛି ମୁଁ ଲୋକଙ୍କ କତିରୁ।
ଛେଳି କ୍ଷୀର ଟା ଆଁସିଆ।
ହଁ।
ଆଉ ବୁଦା କ୍ଷୀର?
ବୋଦା କଣ ବା ବୋଦା ଟା ବା ହଉଛି ଆମର ଇଏ ପୁଅଟା। ସିଏ ତାର କୋଉଠି କ୍ଷୀର କେମିତି କ୍ଷୀର ଦବ। ଆପଣ ଏଇନାକେ ଜଣେ ପୁଅ ପିଲା ଆପଣ କଣ କ୍ଷୀର ଦେଇପାରିବେ। ଜଣେ ଝିଅ ପିଲା ଦେଇପାରିବ। କଣ ତ ଠି ଠିକ୍ କହିଲି ନା ଭୁଲ କହିଲି?
ମ ଏମିତି କରୁଚ କରାର ମାନେ କଷ୍ଟ କରିବାର କିଛି ଆବଶ୍ୟକ ହିଁ ନାହିଁ।
ହ
ଆଉ ତମେ ତମେ ବାଦୁଡି ମାଂସ ଖାଅ ନା ଯୋଉ କ କ ମାଂସ
ହଁ ବାଦୁଡି ମାଂସ ଖାଆନ୍ତି ବାଦୁ
ଏଇ ମୁଁ ସେଇଥି ପାଇଁ ତ କହିଲି ତମ ସ ସବୁ ଆଡୁ ସାଡୁ ଖାଇବା ଖାଉଚ ବାଦୁଡି ଖାଇବା ଆମେ କଣ ଜାଣିନୁ ତମେ
ହଁ ଆପଣ ଖାଇବା ଜାଣିନାହାନ୍ତି ଆପଣଙ୍କ ଏବେ ମିଳୁନି ବୋଲି ଆପଣ ଖାଉନାହାନ୍ତି। ଇ ଆପଣଙ୍କ ମା ଆଉ ବାବାଵା
ଇଜି ମାଂସ।
ହଁ ଆପଣ ମା ଆଉ ବାପାଙ୍କୁ ପଚାରିବେ ବାଦୁଡି ମାଂସ ଟା କଣ ପାଇଁ ଲୋକମାନେ ଖାଆନ୍ତି? ବାଦୁଡ଼ି ମାଂସଟା ହଉଚି ବାଦୁଡ଼ି ସେଇଟା ହଉଚି ଗରମ ଯାହା ଦ୍ଵାରା କି ବାଦୁଡ଼ିଟା ଆମ କୁ
ସେ କଣ ସମ୍ଭୟ ଯୋଉ ମାନେ ଖରାାରେରେ ହୁଏ ବାଦୁଡି କମ ମାଇଁ ଗରମ ହୁଏ।
ସେଇଟା ତ କଣ ପାଇଁ ସେଇଟା ତ କଣ ପାଇଁ ମୁଁ ଜାଣିନି କିନ୍ତୁ ତା କିଏ ଉଛ ରେ ତାର ହଉଛି ମାଂସ ଟା ବହୁତ ଗରମ। ଭାଦୁଡି ମାଂସ ଖାଇଲେ ଯେ ଯାହା ଦ୍ଵାରା କି ଆମର ଯୋଉ ଶରୀରରେ ଥଣ୍ଡା ଜ୍ଵର ଏଇ ସବୁ ଭଲ ହେଇଯାଏ।
ଉଁ।
ଆଉ କିଛି କୋଶ୍ଚିନ୍ ପ୍ରଶ୍ନ ପଚାରୁାନାହାନ୍ତି।
ହଁ ମୁଁ କିଛି ପ୍ରଶ୍ନ ପଚାରୁଛି ଆମ ଓଡିଆ ପରମ୍ପରା ନେଇ ତମେ ଓଡିଆ ଖାଦ୍ୟ ବିଷୟରେ ଆମକୁ କିଛି ବିବରଣୀ ଦିଅ ଓଡିଆ ଖାଦ୍ୟ ବିଷୟରେ କଣ କଣ ଜାଣିଛ।
ଓଡିଆ ଖାଦ୍ୟ ବିଷୟରେ ହଉଚି ତ ଆମର ଓଡିଆ ଖାଦ୍ୟ ତ ହଉଚି ସରଳ ଆଉ ପୋ କରଦା ଆଉ ଅଟେ ଭାତ ଡାଲି ଓ ଶାଗ ଏହା ମୁଖ୍ୟ ଅଂଶ।
ହଁ।
ଜାଣିଥିବେ ଆଉ।
ଆଉ ମାନେ ମିଠା ମିଠି ଦିନିଷରେ ଓଡିଆ କାର୍ଯ୍ୟ କଣ ଭଲ ଲାଗେ?
ଓଡ଼ିଆ ଖାଦ୍ୟରେ ପ୍ରସିଦ୍ଧ ମିଠା କହିବାକୁ ଗଲେ ହଉଚ ଛେନା ପୋଡ ରସଗୋଲା ଛେନାଝିଲି ଏବଂ ଇତ୍ୟାଦି।
ଏଇଟା ବହୁତ ଭଲ ଲାଗେ ତମକୁ ଖାଇବା ନାଇ? ମତେ କିନ୍ତୁ ଭଲ ଲାଗେ। ମତେ ମିଠା ଖାଇବାକୁ ଭାରି ଭଲ ଲାଗେ।
ମତେ ମିଠା ଖାଇବାକୁ ଭଲ ଲାଗେନି ମତେ ଚଟପଟା ଦିନିଷ ରାଗ ଦିନିଷ ଲୁଣିଆ ଜିନିଷ ଟିକେ ଖାଇବାକୁ ଭଲ ଲାଗେ।
କମ୍ ଭଲ ଲାଗେ ଆଉ ମୋତେ ଟିକେ ବେଶୀ ଭ ହଁ ମୁଁ ମିଠା ବି ଭଲ ଗଲେ ଭୂଲୁ ହେବ ନାଇଁ ଛେନା ପୋଡ଼ ଖାଇବାକୁ ଭଲ ଲାଗେ।
ହଁ ଯେ ଯେହେତୁ ସେଟା ଟିକେ ନରମ।
ନରମ। ତ ସବୁ ଆଉ ରସଗୋଲା କଣ ନରମ ନୁହଁ। ଚିପି ଦେଲେ ଦୁଧ ବାହାରି ପଡ଼ିବ।
ଆଉ ଛେନା ଖାଆନ୍ତି କି ନାହିଁ? ରୁଟି ସହିତ।
ଛେନା ଟିଏ ଖାଏନି। ସେମିତି କିନ୍ତୁ ଷ୍ଟିମ୍ ଖାଏ।
ଛେନାଟା ସ ଦେହ ପାଇଁ ଭଲ ଯଦି ଆମ ଶରୀର ପତଳା ଥିବ କି ଇଏ ଥିବ। ଆମେ ଯଦି ଦିନୁକୁ ଦୁଇଶହ ଅଢେଇଶହ ଗ୍ରାମ ଛେନା ଖାଇବା ତାନେ ଆମ ଶରୀର ପୁଣି ମାନେ ଗ୍ରୋଥ କରିବ। ଆମେ ଟିକେ ହେଲେ ହଁ ଯଦି ଆମେ ପତଳା ଥିବା ମୋଟା ହବାକୁ ଟିକେ ଚାହିଁବା ତାଲେ ଡେଲି
ଆମ ଘରେ ବି ମତେ ସଜେଷ୍ଟ କରନ୍ତି ଛେନା ଖାଇବାକୁ। କିନ୍ତୁ ମୁଁ ଖାଏ ନାହିଁ।
ଛେନା ଟା ଖାଇଲେ ଯାହା ଦ୍ଵାରା କି ଆମର ଟିକେ ଚର୍ବି ବଢେ। ଚର୍ବି ବଢିଲେ ଆମ ଶରୀର ହିଁ ମୋଟା ହୁଏ। ଯେହେ ଯଦି
କୋଉଠିକି ଭେଟ କରିପାରିବି କି?
ହଁ ଯୋଉଠି ଚାହିଁବେ ସେଇଠି ଭେଟ କରିପାରିବେ।
କୋଉଠି ମାନେ ବାହାରେ ନା ଘରେ ନା
ବାହାରେ ବାହାରେ ବାହାରେ ଭେଟ କରିପାରିବେ। ଘରେ ଭେଟ ଟ କରି ପାରିବେ।
ନଦୀ କୂଳେ ଭେଟ କରିପରିବେ।
ନାଇଁ ଆମର ଏ ପାଖରେ ନଦୀ ନାହିଁ। ସବୁ ଦଶ ପନ୍ଦର କିଲୋମିଟର ଦୁ ଦଶ ପନ୍ଦର କିଲୋମିଟର ଦୂରରେ ଆପଣଙ୍କର ଅଛି ବୋଧେ?
ହଁ ଆମର ପୁରା ନଦୀ ଟା ପୁରା ଘର ପଛକରେ କହିବାକୁ ଗଲେ ଭୁଲ ହବ ନାହିଁ ଗୋଟେ ବଟ ବନ୍ଧ ତାପରେ ନଇ।
ଓ ଆପଣଙ୍କର କୋ ହ ଆପଣ ପୁରା ବ୍ରାହ୍ମଣୀ ନଈ ର କୂଳେ କୂଳେ
ହଁ ଆମେ ବାହ୍ମଣୀ ନଦୀର ସନ୍ତାନ କହିବାକୁ ଗଲେ ଆମେ
ଆଉ ଆପଣ ନଈ ବଡି ଦେଖୁଥିବେ ତାହେଲେ ପାଖରୁ।
କଣ କହିଲ?
ଆପଣ ତାନେ ନହି ବ଼ଢି ପାଖରୁ ପୁରା ଦେଖୁଥିବେ।
ହଁ ନଈବଳି ଆମ ଘର ପାଖକୁ ଏ ଯୋଉ ଆମ ଗାଁ ରେ ପଶିଯାଏ ଘାଇ ଭାଙ୍ଗେ।
ଆପଣଙ୍କ ଗାଁ ରେ ତାହେଲେ କେମିତି କଣ ନଈ ବଡି ହୁଏ ଟିକେ କହିଲ?
ମୁଁ ଗାଁରେ ଜୋରେ ନଈକୁ ଥରେ ଏକ ଦିନର କଥା ଯୋଉ ଘାଇ ଭାଙ୍ଗିଗଲା ବନ୍ଧ ଭାଙ୍ଗିଗଲା ଆମର ଷାଠିଏ ପୁଟୁର ଭାଇ ନଈଟା ପାଣିରେ ପଶିଗଲା। ପାଣି ପୁରା ଗାଁ ରେ ପଶିଗଲା ଆଉ ଆମେ କୁଆଡେ ଯାଇପାରିନୁ ଆମେ ଟିକଏ ଦୀପ ଭଳିଆ ପୁରା ଜାଗାରେ ଆମେ ବାହାରକୁ ବି ଯାଇପାରିଲୁନୁ କି କୁହାଯା ଚାରିଆଡେ ଖାଲି ପାଣି ପାଣି ପାଣି।
ଆପଣଙ୍କ ଗାଁ କ ପାଣି ଯାଏ କି ନାହିଁ ଭିତରକୁ? ଆପଣଙ୍କ ଗାଁ ଭିତରକୁ ପାଣି ଯାଏ କି ନାହିଁ?
ହଁ ଆମ ଗାଁ ଭିତରକୁ ପାଣି ଯାଇଛି। କିନ୍ତୁ ଆମ ଘର ପାଖକୁ ଆସିପାରୁନି ଯେହେତୁ ଆମ ଘରଟା ଟିକେ ଉନ୍ଚାରେ ତେଣୁ ଆମ ଘର ପା କୁ ଆସିନାହିଁ କିନ୍ତୁ ଆମେ ବଧାକୁ ବି ବାହାରିକି ଆମେ ଥର ଗାଡିରେ କୁଆଡେ ଅନ୍ୟ କୋଉ ଉଠିକି ପରେ ବୁଲ ଯାଇପାରନୁ। ଯେହେତୁ ପାଣି ଏ ଜୋରିରେ ଚାଲିଲା ସେର ବା
ଆପଣଙ୍କ ଆପଣଙ୍କ ଘର ପାଖରୁ ବି ଏନ ଏଚ ର ସୁବିଧା ବୋଧେ ଅଛି।
ହଁ ଆମ ଘର ଇଏ ରାଜରାସ୍ତା ସୁବିଧା ଅଛି।
ରାଜରାସ୍ତା କେତେ ନମ୍ବର?
କେତେ ନମ୍ବର ଆମର ଏନ୍ ଏଚ ସିକ୍ଷ୍ଟିନ। ତମ ଘର ପାଖରେ ରାଜରାସ୍ତା ବୋଧେ ନାହିଁ।
ଆମର ବି ଅଛି ଶହେ ଷୋହଳ ନମ୍ବର। କିନ୍ତୁ ଟିକେ ଟି ତମର ପୁରା ପୁରା ତୁମର ଟିକେ ତୁମର ଟିକେ ପାଖ, ଆମର ଟିକେ ଦୂର ଆଉ।
ଆମର ବହୁତ ପାଖ ତମେ ତ ଟିକେ ଦୂର
ସେଇ ରାଜପଥ ବଲା ବି ନଈ ପାଣି ପଳଉଥିବ?
ନା ସେଠି ପର୍ଯ୍ୟନ୍ତ ଯାଇନାହିଁ। କିନ୍ତୁ ସେ ସ୍ୟାଡେ ନ ଯାଇକି ଆମର ତଳେ ତଳେ ଆହୁରି ଆଗକୁ ହରିପୂର୍ କୁଆଡେ ଗଡି ପଳଏ ଆମର ମାନେ ରାଜରାସ୍ତା ଥିବ ତାକୁ ପାରାଲାଲ ମାନେ ସାମାନ୍ତରା ଭାବେ ସାଢେ ନ ଯାଇକି ସାମନ୍ତରା ଭାବେ ଏମିତି ଗଡିଯାଏ।
ଯୋଉ ଆଡକୁ ଗଡାଣିଆ ଅଛି ସେଇ ଆଡକୁ ବାଡିଯାଏ।
ଡିଯାଏ କିନ୍ତୁ ରାଜରାସ୍ତା ପାଖ ହବ। କିନ୍ତୁ ସେଗୁା ଉଚା ଯେହତୁ ଏଟା ମାନେ ନଈଟା ଆମର ଏମି ତି ତେଣୁ ସେଟା ସାମନ୍ତ ଭାରେ ପୁରା ଗଡିଯାଏ ପୁରା ଯୋଉ ଇଏ ରାଜରାସ୍ତା ଆ ନ ଯାଇକି ଆ ଆଡୁ ଆଡକୁ ଗଡିଯାଏ। ତମ ସହିତ ମତେ କଥା ହେଇକି ବୋହୁତ ଭଲ ଲାଗିଲା।
ମତେ ବି ବୋହୁତ ଭଲ ଲାଗିଲା।
ଆଉ ତମ ଘର ଆଡେ କେବେ ଆମେ ଯିବୁ ଡାକିବୁ ଆମକୁ?
ତମେ ଯେ-ଯେବେ ଇଚ୍ଛା ସେବେ ଆଚ୍ ଆସ। ଆମ ଘର ତମ ପାଇଁ ସବୁବେଳେ ସ୍ଵାଗତ ତମକୁ ଜନୌଚି ତମେ ଆସନ୍ତୁ।
ତମେ ଆମ ଘର ବେଳକୁ କେବେ ଆସିବ ବୁଲିବାକୁ?
ଆପଣ ଯେବେ କହିବେ।
ଆମେ ତ ସବୁବେଳେ କୋହୁଚୁ ସବୁବେଳେ ଆସ।